ହାଲୋ।
ହାଏ ସାଗରିକା ଆଜି ଦିନ ତୁମର କେମିତି କଟିଲା?
ହାଲୋ ହିମାଦ୍ରି।
ମୋର ମଧ୍ୟ ଭଲ କଟିଲା ସଖାଳେ ଘର କାମରେ ମାଆଙ୍କୁ ସାହାଯ୍ୟ କଲି ତାପରେ ଜଳଖିଆ ଖାଇ ଟିକେ ଗୀ ତ ଶୁଣିଲି- ତୁମର?
ମୋର ବି ବହୁତ୍ ଭଲ କଟିଲା ସକାଳୁ ଟିକିରି ଶୀଘ୍ର ଉଠିଥିଲି। ତାପରେ ପଢ଼ାପଢ଼ି କଲି।
ଆଚ୍ଛା ବଢିଆ ଆଉ।
ଆଜି ତୁମର ପାଗ କେମିତି ଥିଲା ସେଠାରେ?
ପାଗ ଭଲ ବର୍ଷା ପାଗ ଟିକେ ଥିଲା ସନ୍ଧ୍ୟା ବେଳକୁ ବର୍ଷା ପାଗ ଉଠିଲା। ଖରା ବେଳକୁ ଟିକେ ଭଲ ଥିଲା ଆଉ, ତମର?
ହଁ ଆମର ବି ବହୁତ ଭଲ ଥିଲା। ଭଲ ଲାଗୁଥିଲା। ମନ ଖୁସି ଲାଗୁଥିଲା।
ଆଚ୍ଛା ଭଲ ଆଉ ଏଞଜୟ ଆଉ।
ହଉ ତୁମେ କାଲି କଣ କଣ ଭାବିକି ରଖିଛ କାଲି ତୁମେ କଣ କରିବ?
କାଲି କାଲି ତ ସଖାଳ ହେଲେ ସଖାଳ ହେଲେ ମୋର ଆଗେ ସ ସଖାଳୁ ଉଠିକି ଗାଧୁଆ ପାଧୁଆ କାମ ସାରିକି
ଦେନ୍ ମୁଁ ଗୋଟେ ବିଟ୍ ଜୁସ୍ ପିଏ ସେଇଟା ଦେହ ପାଇଁ ଭଲ ବୋଲି। ପିଇ ସାରିକି ଜଳଖିଆ କରେ ଟିକେ ମାଙ୍କ ସାଙ୍ଗରେ ଆଉ। ତମେ?
ମୁଁ ବି ଟିକେ ସକାଳୁ ଶୀଘ୍ର ଉଠିକି ଏକ୍ସରସାଇଜ୍ କରିବି ତାପରେ ନିଜ କାମ କରିବି ଦେନ୍ ପା ଠ ପଡଢିବି ଆଉ।
ଆରେ ବା ବଢିଆ ଆଉ। ଆଉ ଓଡି ଆଉ ଦିନରେ କିଛି ଓଡିଆ ମେଲୋଡି ଗୀତ ଫି ଗୀତ ଶୁଣିଲେ ଦି ମାନେ ଦିନଟା ପୁରା ଶାନ୍ତିରେ କଟେ ଭଲ ଲାଗେ।
ହଁ ଠିକ୍ ମତେ ବି ସ୍ଲୋର ଗୀତ ଶୁଣିବା ପାଇଁ ବହୁତ ଭଲ ଲାଗେ।
ଆଚ୍ଛା ହଁ ମୁଁ ବହୁତ ଆକାଶ ରଙ୍ଗ ବଦଳିବାର ଦେଖିଲି ମନ ଖୁସି ପୁରା ହୋଇଯାଏ ହେଁ ହେଁ।
ହଁ। ଆଜିର ବି ପାଗ ବହୁତ ଭଲ ଥିଲା।
ହଁ। ଆଜି କିଛି ନୂଆ ଶିଖି
ହାଲୋ।
ଏବେ ଯଷ୍ଟ ଉମ୍ କ୍ଷୀର ଫୁଟଉଥିଲି ପିିବି ବୋଲି ତମେ?
ଆଚ୍ଛା ଆଉ ତୁମ ଦେହ କିପରି ଅଛି?
ମୋ ଦେହ ବହୁତ ବଢିଆ ଅଛି। ଭଲରେ ବି ଅଛି। ତମର?
ମୁଁ ବି ବସିଥିଲି ଭଲ ଅଛି।
ଆଛା ଆଉ ସନ୍ଧ୍ୟା ବେଳେ କଣ ଖାଇଛ ତମେ?
ନା ମୁଁ କିଛି ଖାଇନି ତମେ?
ଆଉ ମୁଁ ବି ଖାଇନି ସେ କ୍ଷୀର ପିଇବି ଖାଲି ଆଉ।
ଆଚ୍ଛା ଆଉ ତମକୁ ଗଛ ଲଗେଇବା ପାଇଁ କେମିତି ଲାଗେ?
ହଁ ଗଛ ଲଗେଇବାକୁ ତ ମତେ ବହୁତ ଭଲ ଲାଗେ ଆମ ଛାତ ଉପରେ ନା ଗୋଟେ ବାଲକୁନି ଅଛି। ପୁରା ସେଠି ଭଲ ଭଲ ଗଛ ଲଗାଏ ଛୋଟ ଛୋଟ ମାନେ ବେଶୀ ତ ବଡ ହୁଏନି। ଯେତିକି ବି ଛୋଟ ହୁଏ। ଭଲ ମାନେ ଭଲ ସେ ଫୁଲ ଫୁଲ ଫୁଟେ ଆଉ।
ହସ ସ ତରେ ଗଛ ବି ଦେଖିଲେ ମନ ବହୁତ ଖୁସି ହେଇଯାଏ ତୁମକୁ କେଉଁ ଗଛ ଅଧିକ ଭଲ ଲାଗେ।
ମତେ ନା ବେଶୀ ଭଲ ଲାଗେ ଯୋଉ ଛୋଟ ଛୋଟ ଟେବୁଲ ଗୋଲାପ ଟାଇପ ର ହୁଏ ନା ପିଙ୍କ ପିଙ୍କ୍
ଆଛା ହଉ।
ଆଉ ସେମିତିକା ଫୁଲ ନା ବହୁ ଛୋଟ ଛୋଟ ଗଛରେ ବହୁତୁ ଫୁଟି ଥିଲେ ଦେଖିବ ପୁରା ବହୁତୁ ସୁନ୍ଦର ଦେଖାଯାଏ।
ହଁ, ମତେ ବି ଗୋଲାପ ପ ତୁଳସୀ ଗଛ ବି ବହୁତୁ ଭଲ ଲାଗେ ଆଉ
ଆଛା।
ଛୋଟ ଗଛଟି ବଡ ହବାର ଦେଖିଲେ ବହୁତୁ ଭଲ ଲାଗେ।
ହଁ, ହଁ, ହଁ।
ଆଉ
ଆଉ ଆଜି ତମ ଘରେ କଣ ରୋଷେଇ ହେଇଚି କଣ କହିଲ?
ତୁମେ ଖାଲି ସମୟରେ ଆଉ କଣ କର?
ଖାଲି ସମୟରେ ଏମିତି ଟିକେ ଫୋନ ଫୋନ୍ ଦେଖିଦିଏ ସେମିତି ନହେଲେ କିଛି ନୋଟ କରେ।
ମୁଜିକ୍ ଶୁଣେ ନହେଲେ, ନହେଲେ ଏମିତି ଟିକେ ବାଲକୁନି ବାହାରେ ବୁଲେ ଆଉ ତମେ?
ହଁ ତୁମେ ସକାଳେ ଶୀଘ୍ର ଉଠ?
ହଁ, ଉଠେ ସକାଳୁ। ଆଉ ଆଜି ତମର କଣ ରୋଷେଇ ହେଇଚି?
ହଁ। ଭାତ, ଡାଲି, ଭଜା ଏବେ ତ ଆମ୍ବର ବି ସିଜିନି ଚାଲିଚି ଖରାଦିନ।
ସାତ ତାରିଖ।
ଆମ୍ବ ତ ମତେ ବହୁତୁ ଭଲ ଲାଗେ ଆଉ ସତରେ ଘର ଖାଦ୍ୟ କିନ୍ତୁ ସ୍ଵାଦ ବହୁତୁ ଟେଷ୍ଟ ଥାଏ।
ହଁ, ତୁମୋକୁ ରୋଷେଇ କରିବା ପାଇଁ କେମିତି ଲାଗେ?
ରୋଷେଇ କରିବାକୁ ମତେ ଭଲ ଲାଗେ କିନ୍ତୁ ସେଇଟା ମାନେ ମୁଡୁ ଉପରେ ଡିପେଣ୍ଡେ କରେ।
ଆଚ୍ଛା।
ଆଉ ତୁମକୁୁ?
ହଁ, ମତେ ବି ବହୁତୁ ଭଲ ଲାଗେ। ମୋତେ ଆକ୍ଚୁଆଲି ସବୁଠୁ ଭେଜ ଆଇଟମ୍ ବହୁତୁ ପସନ୍ଦ ମାନେ କରିବା ପାଇଁ ବହୁତୁ ଭଲ ଲାଗେ।
ଆଚ୍ଛା ତମେ ନନ ଭେଜ ଖାଅ କି ଖାଅ ନି?
ନା, ନା ମୁଁ ଭେଜିଟେରିୟନ ଆଉ ତମେ?
ନାଇଁ ମୋର ତ ନନଭେଜେ ବହୁତୁ ବଢିଆ।
କଣ କହିଲ?
କିନ୍ତୁ ମୋର ନନଭେଜ କିନ୍ତୁ ଅଧିକ ଭଲ।
ଆଚ୍ଛା, ତମକୁ କଣ ଭଲ ଲାଗେ ଖାଇବା ପାଇଁ ନନ୍ ଭେଜେରେ?
ବିରିୟାନୀ ବେଷ୍ଟେ ଚିକେନ ବିରିୟାନୀ।
ଆଛା।
ଆଉ ଏବେ କଣ ହେଇଚି ଘରେ ଏବେ କଣ କରୁଥିଲ ତମେ?
ଏବେ ମୁଁ ସନ୍ଧ୍ୟାରେ ବସିଥିଲି ଛାତ ଉପରେ।
ଆଉ ସନ୍ଧ୍ୟା ଦିଅ କି ନାହିଁ?
ହଁ, ମୁଁ ପ୍ରାର୍ଥନା କରେ।
ମୁଁ ନା ସକାଳୁ ବେଶୀ ପ୍ରାର୍ଥନା କରେ ସନ୍ଧ୍ୟା ବେଳେ ସେମିତି ଖାଲି ମାନେ ପୂଜା କରେ ସକାଳୁ ଉଠିକି ଠାକୁରଙ୍କୁ ସନ୍ଧ୍ୟା ବେଳେ ସେମିତି ଖାଲି ଟିକେ ଅଳ୍ପ ଟାଇମ୍ ବସି ପଡେ ମାନେ ଠାକୁର ଘର ଆଗରେ ଆଉ।
ଆଚ୍ଛା, ଭଲ। ଆଛା ତୁମକୁ ସବୁଠୁ କୋଉ ଋତୁ ଭଲ ଲାଗେ?
ଁ ମତେ ତ ବେଶୀ ଶୀତ ଋତୁ ହିଁ ଭଲ ଲାଗେ।
ହଁ କାରଣ ବର୍ଷା ଋତୁ, ମାନେ ବହୁତ ବର୍ଷା ହୁଏ।
ହ ବହୁତ ବର୍ଷା ହୁଏ ନା, ବାହାରକୁ ଯିବାକୁ ବି ମାନେ, ମତେ ଭଲ ଲାଗେନି। ବାହାକୁ ବି ଯାଇଥିଲେ। ଭିଜିଯିବୁ ମାନେ କୁଆଡେ କିଛି ଯାଇ ହୁଏନି କି ବାହାରେ, ଏତେ ସମୟ ବି ବୁଲି ହୁଏନି ବର୍ଷା ଋତୁରେ ତ ସେ ଶୀତ ଦିନେ ବହୁତ ବଢିଆ ଲାଗେ।
ହଁ କିନ୍ତୁ ବର୍ଷାରେ ଗରମ ଚା ପକୁଡି ଖାଇବା ସେଇଟା ବହୁତ ଭଲ ଲାଗେ।
ହଁ।
ହଁ ଏବେ ତ ଖରା ଦିନ ଚାଲିଛି, ବହୁତ ଗରମ?
ହଁ ବା ଗରମ ପୁରା ବହୁତ୍।
ହଁ!
ଆଉ
ଆଉ, ଆଉ ତୁମେ ବୁଲିବା ପାଇଁ ଭଲ ପାଅ?
ହଁ ମତେ ବୁଲିବାକୁ ତ ଭଲ ଲାଗେ କିନ୍ତୁ ମୁଁ ଏତେ ବୁଲେନି, ଆକଚୁଲି ଟ୍ରାଭେଲିଂ ରେ ମୋର ବାନ୍ତି ଫାନ୍ତି ହୁଏ ନା ସେଥିପାଇଁ।
ଆଚ୍ଛା! କୋଉ ଜାଗା ତମକୁ ପସନ୍ଦ୍?
ସେମତି କିଛି ତ ସ୍ପେସିଆଲ ବୋଲି ମତେ ବୁଲିବାକୁ ହିଁ ଭଲ ଲାଗେ, ଜାଗା ଉପରେ ତ କିଛି ଡି ନାଇଁ ତଥାପି ଏମିତି ମନ୍ଦିର ଫନ୍ଦିର ଟିକେ ଅଧିକ ଭଲ ଲାଗେ ଆଉ। ତମକୁ?
ମୋତେ କିନ୍ତୁ ସମୁଦ୍ର ଆଉ ପାହାଡ଼ ଜାଗା ବହୁତ ଭଲ ଲାଗେ।
ହଁ ସେମିତି ପାହାଡ ଜାଗାରେ ଭଲ ମାନେ କଣ କହିଲ ପୁରା ଭିଉ ଭଲ ଥାଏ ନା ପୁରା ବୁଲିବା ପାଇଁ ଭଲ ଲାଗେ।
ହଁ।
ଆଉ ଆଉ ତମ ଘରେ କିଏ କିଏ ସବୁ ଅଛନ୍ତି? ହ
ଆମ ଘରେ ମୋ ବାପା, ମା ଆଉ ମୁଁ। ତମେ?
ଆମର ବାପା ମା ଭାଇ ମୁଁ।
ଆଚ୍ଛା! ତମ ଭାଇ ଏବେ କୋଉ କ୍ଲାସ ରେ ପଢୁଛି?
ତାର ଏବେ ଷଷ୍ଟ ହେଲା।
ଆଚ୍ଛା।
ହୁଁ। ଆଉ ଦେହ ଫେହ ସବୁ ଭଲ ଅଛି ନା? ଠିକ ଠାକ୍।
ହଁ ସବୁ ଭଲ ଅଛି।
ଆଚ୍ଛା।
ହଉ ଆଉ ତୁମେ କମ୍ପ୍ୟୁଟର କୋର୍ସ କରିଥିଲ ପରା?
ହଁ କମ୍ପୁଟର କରୁଥିଲି ଆମର ଏଇଠୁ ପାଞ୍ଚ ଛଅ କିଲୋମିଟର ଗୋଟେ ଇନଷ୍ଟିଚ୍ୟୁଟ ଅଛି। ସେଇଠି ଭଲ ଶିଖା ହଉଥିଲା ସେଇଠି କରୁଥିଲି। ଏବେ ରିସେଣ୍ଟଲି ମୋର ସରିଯାଇଛି ତ ମୁଁ ଘରେ ଅଛି ଆମର ସାର୍ଟିଫିକେଟ ବି ମିଳିନି ମିଳିବ। ଭିତରେ କେବେ ଆଉ। ତମେ କମ୍ପ୍ୟୁଟର କଂପ୍ଲିଟ୍ ଅଛି ନା ତମର? ତମର କମ୍ପ୍ୟୁଟର କମ୍ପ୍ଲିଟ୍ ଅଛି ନା?
ହଁ ଆକ୍ଚୁଆଲି ମୁଁ ଏବେ ଏକ୍ସଲ୍ ଶିଖୁଛି ତୁମେ ତ ଏକ୍ସଲ ବିଷୟରେ ଜାଣିଥିବ।
ଅ ହଁ ଜାଣିଛି ଆମର ସେଠି ଯେତେବେଳେ ପଢାହେଉଥିଲା ନା ସେତେବେଳେ ଟିକେ ବୁଝେଇଛନ୍ତି। ଛନ୍ତି ସେତେବେଳେ। ଏକ ସେଲ୍ ରେ କଣ କହିଲ ବେଶୀ ଫର୍ମୁଲା ପକେଇବ। ଫର୍ମୁଲା ମାନେ ଫର୍ମୁଲା ପକେଇକି ତାର ସେ ରେଞ୍ଜ ସିଲେକ୍ସନ କରିବ ଏସବୁ ବିଷୟରେ ଟିକେ ଜାଣି ଦେଖିଲେ ହେଇଯିବ ଆଉ।
ହଁ ପ୍ରଥମେ ତ ଆକ୍ଚୁଲି ଏକେସେଲ ଟେବୁଲୁ ତିଆରି କରିବା ପାଇଁ ବହୁତ ଭଲ ଲାଗେ ତାପରେ ଫର୍ମୁଲା ୟୁଜ କରିବା ପାଇଁ ଯେମ୍ ଏ ମିତି ହେଲା ସମ ଆଭରେଜ ଏମିତି ସବୁ ୟୁଜ୍ କରିବା ପାଇଁ ଭଲ ଲାଗେ।
ହଁ ସେଗୁଡା ଭଲ ଲାଗେ ଅଧିକ।
ହୁଁ। ତାହେଲେ କହିଲ ମତେ ସମର ଫର୍ମୁଲା କଣ ପାଇଁ ବ୍ୟବହାର କରାଯାଏ ମୋତେ କହିଲ?
ସମର ଫର୍ମୁଲା କଣ ପାଇଁ ବ୍ୟବହାର କରାଯାଏ?
ହଁ।
ଆଚ୍ଛା ଆମେ ସଂଖ୍ୟା ମାନଙ୍କୁ ମିଶା ପାଇଁ ଆମେ ସମ ସ୍ମ ସମ ୟୁଜ୍ କରିଥାଉ।
ହଁ ସ ସଂଖ୍ୟା ମାନଙ୍କୁ
ହଁ ଆକ୍ଚୁଆଲି ଏଇ ଏକ୍ସେଲ୍ ଆମକୁ ଅଫିସରେ ବହୁତ ସାହାଯ୍ୟ କରେ।
ଅଫିସ ରେ ତ ମୁଁ ତ କିଛି ସେମିତି ତମେ
ହଁ ମାନେ ଆମେ କିଛି ବି ଗୋଟେ ଜବ କରିବା ପାଇଁ ହେଲେ ଆମକୁ ଏକ୍ସଲ ବହୁତ ସାହାଯ୍ୟ
ହଁ ସେଇଥିରେ ମାନେ କେମିତି ତ ରେଞ୍ଜ ତମେ ପାଇପାରିବ ଜଲ୍ଦି ସେଇଟା ସିଲେକ୍ସନ କରି କେମିତି ହେଇପାରିବ ସେଇଟା କଲେ ହିଁ ଠିକ ଠାକ ଅଛି ଆଉ।
ହୁଁ ତମେ ବି ବୋଧେ ଏକ୍ସଲେ ଶିଖିବା ପାଇଁ ତମେ ଦିନକୁ କେତେ ଘଣ୍ଟା ଟାଇମ ଦଉଛ?
ଏବେ ତ ମୁଁ ଆଉ ସେ ସବୁ କିଛି ବି କରୁନି ଯେତେବେଳେ କମ୍ପ୍ୟୁଟର ଯାଉଥିଲି ସେତେବେଳେ କରୁଥିଲି।
ଆଚ୍ଛା। ଏବେ ବି ପଢ ଦିନକୁ ଘଣ୍ଟାଏ ଟାଇମ ଦିଅ ପ୍ରାକ୍ଟିସ୍ ବି କର ଆହୁରି
ହଁ ସେଇ ପ୍ରାକ୍ଟିସ ନାହିଁ ଆଉ ସେ ସେତେବେଳେ ଥିଲା ନା ଅଧିକ ଟିକେ ଭଲ ଥିଲା।
ଶେଯର୍ଲ ଆଉ ସେଲ ରିପୋର୍ଟ ଏମିତି ଆଟେନାଶ ଟ୍ରାକର ପ୍ରୋଜେକ୍ଟ କରିବ। ତୁମର ପ୍ରାକ୍ଟିସ୍ ବି ହେଇଯିବ।
ଆକ୍ଚୁଆଲି ସେତେବେଳେ କ ମାନେ ଘରେ କମ୍ପ୍ୟୁଟର ଥିଲେ ଭଲ ହେଇଥାନ୍ତା ପ୍ରାକ୍ଟିସ ପାଇଁ ଅଧିକ। ତ ସେଇଠି ନାହିଁ ନା ଘରେ ସେଇଠି ଯେତିକି ସମୟ କରିଛି ମୋର ବି ଲାପଟପ୍ ନାହିଁ ନା। ଥିଲେ ବି ଭଲ ହେଇଥାତା ତ ସେତେବେଳେ ଯାହା ଶିଖିଥିଲୁ ଏବେ ପ୍ରୋବ୍ଲେମ ହଉଛି ଟୋଟାଲି ମାନେ ମନ ବି ରହୁନି ମେ ସବୁବେଳେ କରିଥିଲେ ଟିକେ ଅଧିକ ମନ ରହିଯାଇଥାନ୍ତା ଆଉ।
ହଉ ଠିକ ଅଛି ଆଜି ତମ ସହ କଥା ହେଇକି ବହୁତ ଭଲ ଲାଗିଲା ଆମେ କାଲି କଥା ହବା।
ହଁ ଶୁଭରାତ୍ରି।